ଆଜ୍ଞା ବନ୍ଧୁ ନମସ୍କାର
କଣ କରିଛନ୍ତି?
ବନ୍ଧୁ ଆସିଥିଲି ମାର୍କେଟରୁୁ ମାର୍କେଟ ଘରକୁ ଆସି ଏବେ ପହଞ୍ଚିଲି। ଆପଣ କଣ କରୁଛନ୍ତି?
ଆ ମୁଁ ଏଇ ବୁଲାବୁଲି କରୁଛି ବାହ ବନ୍ଧୁ କଣ ଏବେ ପଢାପଢି କିଛି କରୁଛନ୍ତି?
ଆଜ୍ଞା ପଢୁଛି ପ୍ଲସ୍ ଥ୍ରୀ ପଢୁଛି।
ଓହୋ ମୁଁ ବି ମଧ୍ୟ ସେମିତି ପଢୁଛି ପ୍ରସ୍ତୁତି କରୁଛି।
ଆଜ୍ଞା ଆପଣ କେମିତି ଯାଇ ଚାଲିଛି ପଢ଼ା? ସେଇ ଭଳିଆ ଆଉ ଆପଣ ଏବେ କ ମାନେ କୋଉଁଠି ଆପଣଙ୍କର କେତେ ଘର କେଉଁଠି ଯାଉଛନ୍ତି ଗାଡ଼ି ଗାଡ଼ି ନେଇକି ଯାଉଛନ୍ତି ମୋଟର ସାଇକେଲ ନେଇକ ଯାଉଛନ୍ତି ନା କେଉଁଠି ଯାଉଛନ୍ତି?
ଆଜ୍ଞା। ଆପଣଙ୍କ ଘର ପାଖରୁ ଆପଣ ଯୋଉ ବିଦ୍ୟାଳୟରେ ପଢୁଛନ୍ତି? ଆପଣଙ୍କ ଘରଠୁ ସେ କଲେଜ କେତେ ବାଟ ସେ ବିଦ୍ୟାଳୟ?
ବିଦ୍ୟାଳୟ ହବ ପାଞ୍ଚ କିଲୋମିଟର ଛଅ କିଲୋମିଟର ହବ। ଆମେ ଗାଡ଼ିରେ ପଳାଉ। ଆମ ଗାଡି ଅଛି, ବାଇକ୍ ଅଛି, ଆମେ ଯଉ ମଟର ସାଇକେଲ ଆମେ ନେଇ ପଳୁ ସାଙ୍ଗ ହାନ୍ତି ଆମେ ଯାଉ।
ଆଜ୍ଞା।
ଆଜ୍ଞା
ଆଉ ବନ୍ଧୁ ଆପଣଙ୍କ ମୁଁ ଆପଣଙ୍କୁ କିଛି କଥା ପଚାରିବାକୁ ଚାହୁଁଛି?
ପଚରନ୍ତୁ ବନ୍ଧୁ।
ଆମ ଗ୍ରାମ ପାଖରେ ଏକ ଜଙ୍ଗଲ ଅଛି
ଆଜ୍ଞା।
ସେ ଜଙ୍ଗଲରେ ବହୁତ ପ୍ରକାର ଜୀବଜନ୍ତୁ ହିଂସ ଜୀବଜନ୍ତୁ ମଧ୍ୟ ରହୁଛନ୍ତି ବନ୍ୟ ଜୀବ ଯନ୍ତୁ ସାଧାରଣ ଜୀବଜନ୍ତୁ ମଧ୍ୟ ରହୁଛନ୍ତି ଯାହା ବିଷାକ୍ତ ନୁହଁନ୍ତି।
ଆଜ୍ଞା ଆପଣ ମୁଁ ଯାଇଥିଲି ଆପଣଙ୍କର ଯୋଉ ଯିବାକୁ ଯୋଉ ରାସ୍ତା ଯାଇଥିଲି ନଈକି ଗାଧୋଇବାକୁ ଆପଣ ଦେଖିଲେ ସେ ବଣ ବହୁତ ମାନେ ବଣ ହେଇଛି। ସେଟା କଣ ସେଟା କେବେଠୁ ହେଲାଣି? ହୁଁ ଏବେ ହେଇଛି ନା ଆଉ ଆଗରୁ ସେ ବଣ ଭୋଉଥିଲା ନା ଏବେ ସେ ମାନେ ଭହୁ ହେଥିଲାଣି ଆଗରୁ ଭହୁଥିଲା ବଣ ମାନେ ଜଙ୍ଗଲ ନ ଏବେ
ଆଜ୍ଞା ମୁଁ ତାହା ତ କହିପାରିବି ନାହିଁ। ମୋ ଲୋକଙ୍କ କହିବା ମତରେ ତା ସେ ଜଙ୍ଗଲ ତା ଠାରୁ ମଧ୍ୟ ବହୁତ ବଡ ଥିଲା ଲୋକମାନଙ୍କ ଜନ ସଂଖ୍ୟା ବଢିବା ପରେ ସେ ଧୀରେ ଧୀରେ ସେ ଜଙ୍ଗଲକୁ କାଟି ଘର କରି ଦେଇଛନ୍ତି। ତା ଆଗୋରୁ ସେ ଜଙ୍ଗଲର ଅ
ଏବେ ଗୋଟେ ଜଙ୍ଗଲରେ କିଏ ଦେଖିଲେ ମୁଁ ଯାଇଥିଲି ଏବେ ଗାଧୋଇବାକୁ ସେ ନଈକି ପଟେ ସେଇପଟେ ନଈକି ଆମ ବିଲ ବି ସେଇପଟେ ଏମତି ଦେଖିଲେ ଗୋଟେ ଗୋଟେ ଗୋଟେ ପାର୍କ ଭଳିଆ ଗୋଟେ କଣ ସେମିତି କୁ ହେଇଛି ଯିବାକୁ ରାସ୍ତା। ସେଠେ ସେଟା କେବେଠୁ ହେଲାଣି ଜାଣିଚ।
ତାହା ତିନିରୁ ଚାରି ବର୍ଷ ତଳେ ଗୋ ଜଣେ ଲୋକଟେ ଆମ ଗ୍ରାମର ଜଣେ ଲୋକ ସେଠି ଅନୀତିକ ଭାବରେ ଜେଗା ଟାକୁ ଉଁ ଫାଙ୍କା ଜେଗା ଗୋଟେ ଥିଲା ସେଠି ନି ଯେ ଅ ଚାଷ କରୁଛନ୍ତି ଆଉ ଜଙ୍ଗଲ ଭିତରେ ମଧ୍ୟ।
ଆଜ୍ଞା। ସେଠି ଆ ମୁଁ ଆମ ଗାଁରେ ବିଲ ଗୋଟେ ଗଲା ବେଳକୁ ଦେଖିଥିଲି ତ ସେଇଟା ଅଛି ଆମ ବିଲ ତ ହେଇଠି ହେଇପଟେ ମୁଁ ନଈକି ଯାଏ ଗାଧାଏ ଆପଣ ବନ୍ଧୁ ନଈକି ଯାଅନ୍ତିନି ଗାଧେଇଆକୁ?
ଆଜ୍ଞା।
ଆପଣ କୋଉଠି କୋଉଠି ଗାଧାନ୍ତି ହା ଯୋଉ
ଆମେ ଆ ଆମେ ଯେତେବେଳେ ବି ଯାଉ ମୁଁ ଓ ବିଲି ସେଠି ଆମେ ତ କେବେ ଜମା ଯାଏନା ମୁଁ ମୋ ସାଙ୍ଗମାନଙ୍କ ସହ ଯାଏ।
ହୁଁ ଆଜ୍ଞା।
ଆମେ କମ ପାଣି ଥିବା ଜେଗାରେ ସେଇ ଜେଗାରେ ସ୍ନାନ ଗାଧାଉ ସ୍ନାନ କରୁ।
ଆମେ ସେଇଠି ଯେତେ ମା ମୁଁ ତ ପହଁରା ଶିଖିଛି ମୁଁ ଗା ସାଙ୍ଗମାନଙ୍କ ସହିତ ଗାଧାଏ। ସାଙ୍ଗମାନେ ଆମେ ବହୁତ ମସ୍ତି ହୁଏ ସେ ଯୋଉ ନଈରେ। ତୁ ପାଣି କିନ୍ତୁ ବେଳେ ବେଳେ ଡର ଲାଗେ କିଏ ବୁଡିଯିବ କି? ପହଁରା ବି ଶିଖିନି ମୁଁ ପହଁରା ଏତେ ଭଲ ସେ ସେ ଶିଖିନି ଆମ ସାଙ୍ଗମାନେ ଶିଖିଛନ୍ତି ସିଏ ପଳଉଛନ୍ତି ଇଏ ମୁଁ କାଳେ ବୁଡ଼ିଯିବି କି ମୁଁ।
ନାଇଁ ନାଇଁ ଦେଖନ୍ତୁ ଏଥିରେ ଏଥିରେ କିଛି ଉଁ ଆ କିଛି ନା ମାନେ ସତର୍କ ଗାଧେଇଲା ବେଳେ ସତର୍କ ରହିବା ଆବଶ୍ୟକ କାହିଁକି ନା ଶୁଣନ୍ତୁ ଜାଣ ଶୁଣନ୍ତୁ ସେଇ ପଠରେ ସେଇ ନହୀ ମାନେ ସେଇ ଯୋଉ ନହୀଟା ଯାଇଛି ନଈଟା ସେଇ ନଈରେ କିଛି ଯୁବକ କେ ରେ ଏଁ ଏବେ ବି ବହୁତ ଯୁବକ ମରିଯାଉଛନ୍ତି ସେ ନଈରେ ଗାଧେଇକି ପାଣି ଥିବା ଜେଗାରେ ଗାଧଉଚ ଟିକେ ଅଧିକ ଗଣ୍ଡ ଥିବା ଜେଗାରେ। ଯୋଉଠି ଅଧିକ ପାଣି ରହୁଛି ସେ ଜେଗାରେ ଗାଧେଇ ଏବେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି।
ଆଜ୍ଞା।
ଏବେ ଆମର ଚାରିରୁୁ ପାଞ୍ଚ ବର୍ଷ ତଳେ। ଆ। ଏ ଆମ ଗାଁ ପାଖରେ ଥିବା ଗୋଟେ ଗ୍ରାମର ଯୁବକ ମଧ୍ୟ ସେଇଠି ଗାଧେଇକି ମରିଗଲେ।
ଆଜ୍ଞା ହଁ ମୁଁ ଶୁଣିଚି ଆମ ହେଆଡ଼େ ସେଇଠି ଗୋଟେ। ମୁଁ ଶୁଣିଚି ଆପଣ ଇଏରେ ଗାଈ ଜଣେ ମାନେ ଯୋଉ ମଣିଷ ମାନେ ବୁଢୀ ମରିଯାଇଥିଲେ ମୁଁ ଶୁଣିଥିଲି ମୁଁ ସେଇପଟେ ମୁଁ ଆଉ ଜମା ଗାଧୋଉନି ଯୋଉଠି ମର୍ ଥିଲେ ସେଇପଟେ ଗାଧୋଉନୁ ଆମେ ଅଲଗା ପଟେ ଗାଧୋଉଥିଲୁ।
ମୁଁ ଭଲସରେ ଶୁଭା ଯାଇନି ଆପଣ ଦୁ ଦୁତୀୟ ଥର କହନ୍ତୁ।
ଆଜ୍ଞା। ଆପଣ ଯୋଉ ସେ ଯୋଉ କହୁନଥିଲେ ଯୋଉ ମଣିଷ ଟା ଆପଣଙ୍କ ଗାଁରେ ଜଣେ ମରିଯାଇଛି ଜଣେ ଭାଇଟିଏ ହେବେ।
ଆଜ୍ଞା।
ଆଁ ସେଇଠୁ ସେଇଠୁ ଗୋଟେ ଆମେ ଆଉ ଗାଧେଇବାକୁ ହି ଯାଉନୁ ସେଠୁ ଆମେ ଏଁ ସେଇପଟେ ଡର ଲାଗୁ ମାନେ ଇଏ ଲାଗୁଛି କାଳେ କଁ ହବ କି ସେଇପଟେ ଆମେ ଆଉ ଗାଧୋଉନୁ ଆମେ ଏ ଏପଟେ ଗାଧେଇବାକୁ ଯିବ ମୁଁ ଏବେ ଯାଇଥିଲି ଗାଧେଇବାକୁ ଏଇ ମାନେ ଛ ଦିନ ତଳେ ସେଇଠୁ ଗାଧେଇକି ଆମେ ଆଇଲୁ ଏତେ ଭଲସେ ପୁରା ଆମେ ଗାଧେଇଲୁ।
ଆପଣ ଶୁଣନ୍ତୁ ଆପଣ ଯେତେବେଳେ ସେମାନେ ସିଏ ମଲେ ସେ ଭାଇ ଜଣଙ୍କ। ଆ କିଛି ଦିନ ପର୍ଯ୍ୟନ୍ତ ଉଁ ଆମ ଘରେ ମୋ ମାତା ପିତା ମତେ ନଈକି ଗାଧେଇବାକୁ କୁ ଛାଡ଼ିଲେ ନାହିଁ।
ଆଜ୍ଞା।
ଯାହା ବି ହେଲେ ସେମାନେ ମାତା ପିତା ନା ତାଙ୍କ ମନରେ ଭୟ ଥିବ କାଳେ ନିଜ ପୁଅକୁୁ ହରାଇବା ପାଇଁ ତ କେହି ଯାଆନ୍ତିନି ନା। ସେଥିପାଇଁ ସେ ମଧ୍ୟ ମତେ କିଛି ଦିନ ଛାଡିଲେ ନାହିଁ। ଆପଣଙ୍କୁ ମଧ୍ୟ ଛାଡୁଥିଲେ ଯେତେବେଳେ ସିଏ ମଲେ।
ନା ସେ ଟାଇମ ରେ ଛାଡୁନଥିଲେ। ସେ ମଲେ ମୁଁ ଏବେ ତ ଯାଉଛି ଗାଧୋଇଆକୁ ମୁଁ ଆଗ ଆଗରୁ ମାନେ ବହୁତ ଇଚ୍ଛା ହୁଏ ଗାଧୋଇଆକୁ।
ଆଜ୍ଞା।
ହଁ କିନ୍ତୁ ଏବେ ଆଉ ଯାଉଛି ଗାଧୋଇବାକୁ ଆଉ କଣ କରିବି ଘରେ ତଥାପି ପାଟି କରୁଛନ୍ତି ବେଲି। ଲୁଚିକି ପଳୋଉଚି ଗାଧେଇବାଜୁ ନାଇକି।
ଆଜ୍ଞା ଆ
ଆ ଯେଉଁ ନଈକି ଯେଉ ଗାଧେଇବାକୁ ଯାଉଛ ସେ କରେ ଲାଗିନି ପନିପରିବା ଦେଖିଛ।
ଆଜ୍ଞା।
ସେଇଠୁ ଆମେ ଯାଇ ସେଇଠି ଆପଣ ଖାଇଛ।
ନାଇଁ ମୁଁ କେବେ ତ ଖାଇନି।
ମୁଁ ଯାଏ ମୁଁ ଆମେ ଯାଉ ଆପଣ ଯୋଉ ଦେଖି ସେ ଡଙ୍ଗା ଗୋଟେ ଥୁଆ ହେଇଥିଲା ନଈ ଏଠି ଡଙ୍ଗା ଦେଖିଛ।
ଆଜ୍ଞା ଆଜ୍ଞା ଏ ଡଙ୍ଗା ଏବେ ତ ନାହିଁ ସେଠି।
ଆ ଏବେ ତ ନାଇଁ ମୁଁ ଦେଖିଆକୁ ଯାଉନି କେମିତି କଣ ଭାଙ୍ଗିଗଲା ମୁଁ କି ଜାଣିିନାଇ। ସେଇ ଆମେ ଡଙ୍ଗାରେ ଯାଉ ସେକରକୁ ଆମେ ଖାଇବାକୁ ଆମେ ସେଠୀ ପହଁରିକି ହିଁ ଯାଉ
ମୁଁ ତ ଜାଣିଥିବି ମୁଁ ତ ଆପଣଙ୍କୁ କହିଛି ଯେ ମୁଁ ପହଁରା ଶିଖି ନାହିଁ ସେଥି ପାଇଁ ମୁଁ କେବେ ସେପଟକୁ ଯାଇ ନାହିଁ
ଆଜ୍ଞା ସେଇ ପାଇଁ ଆମେ ଯାଉ ସେଠି ମାନେ ଲାଗିଥାଏ ପନିପରିବା ଆମେ ଖାଉ ଆଉ କିଛି ନେଇକି ଆସୁ। ସେଇଥିପାଇଁ ଆମେ ସେଠି ବସିକି ଖାଉ। ପନିପରିବା ନେଇକି ଆସିବ ତ ମାନେ କାକୁଡ଼ି ଫାକୁଡି ଗଛ ଲାଗିଥାଏ ତାକୁ ନେଇକି ତୋଳିକି ଖାଇବା ଭଲ
ଆଜ୍ଞା କାକୁଡି ତ ସମସ୍ତଙ୍କର ପ୍ରିୟ ଖରା ଦିନେ ତ ଆପଣ ବୋଧେ ଯାଉଥିବେ ଆଣିଆ
ଆମେ ତାରେ ନଈରେ ଗାଧୋଉଥିବୁ ତାପରେ ଆପଣ ଯୋଉ କାକୁଡି ଖାଉଥିବୁ ପୁରା ସାଙ୍ଗ ମାନଙ୍କ ସହିତ ମଜା ପୁରା ଅଲଗା ସେ ମଜା।
ସାଙ୍ଗ ମାନଙ୍କ ସହ ଯାହା ବି କରିବ ମଜା ଲାଗିବ।
ଆଜ୍ଞା।
ହାଲୋ ଶୁଣନ୍ତୁ ଆପଣ ମୁଁ ଯୋଉ କହୁଥିଲି ଗୋଟେ ସମାଧାନ ଦରକାର ଥିଲା ବନ୍ୟ ଜୀବଜନ୍ତୁ ନ୍ତୁ ଆସି ଲୋକମାନଙ୍କ ଫସଲ ନଷ୍ଟ କରିଦଉଛନ୍ତି ଆମ ଯୋଉ କହୁଥିଲେ ଆମ ପାଖ ପାଖରେ ଘର ପାଖରେ ଗୋଟେ ଜଙ୍ଗଲ ଅଛି।
ଆଜ୍ଞା ପଲଟୁ କହୁଥି ଯୋଉ କହୁଛ ଜଙ୍ଗଲରେ ସେ ଯୋଉ ଧାନ ଚାଷ ହୁଏ ମୁଁ ଶୁଣିଛି ଆପଣଙ୍କର ଯୋଉ ଇଏ ମାନେ ଆପଣ କଣ ସେଠି କରେଣ୍ଟ ମାନେ ବିଦ୍ୟୁତ୍ ଦେଇକି ମାରି ଦିଅନ୍ତି ସେ ଜୀବ - ଜୀବ ଜନ୍ତୁକୁ
ତାହା ତ ମୁଁ ଜାଣିନାହିଁ। ହୁଁ
ଜାଣିନା ଆପଣଙ୍କ ଗାଁ ରେ ସେଇଟା ଆପଣ ଜାଣିନାହାନ୍ତି କେମିତି ଇ ଇ ମାରୁଛନ୍ତି ସେଟା ଟିକେ କହିବେ କେମିତି କରେଣ୍ଟ ରେ ଏତେ ବାଟରୁ ଲାଇନ୍ ନେଇକି କରେଣ୍ଟ ଦଉଛ ମରୁଛନ୍ତି ତାକୁ ମାରିକି କଣ କରୁଛନ୍ତି କହିବେ।
ମୁଁ ତ ତାହା ଭଲସରେ କହିପାରିବି ନାହିଁ ଆ କି ତ କିଛି ଦିନ ତଳେ ବି କିଛି ଜୀବଜନ୍ତୁକୁ ଲୋକମାନେ ମାରି ଦେଇଥିଲେ। ତେଣୁ ଆମେ ଗ୍ରାମ ଲୋକ ମାନେ ମିଶି ଆ ବନ ବିଭାଗଙ୍କୁ ସୂଚନା ଦେଇଥିଲୁ ବନ ବନ ବିଭାଗକୁ ଆସି ମଧ୍ୟ କିଛି ଆ ଏ ତାଙ୍କ ସୁରକ୍ଷା ନିମନ୍ତେ କିଛି ଅ ପଦକ୍ଷେପ ନେଇଛନ୍ତି।
ତାହା ହେଉଛି ଆମେ ତ କିଏ ଜାଣିପାରିଲୁନି ଏପର୍ଯ୍ୟନ୍ତ ସେ ଟିକି ମାରିଛି କିଏ ତାଙ୍କୁ କିନ୍ତୁ ବନ ବନ ବିଭାଗକୁ ଆମେ ସୂଚନା ଦେଇଥିଲୁ ଯେହେତୁ ବନ୍ୟ ଜୀବଜନ୍ତୁର ହତ୍ୟା ହେଇଛି ଆମେ ବନବିଭାଗଙ୍କୁ ସୂଚନା ଦେଇଥିଲୁ ଆଉ
ଆଁ ଆପଣ ଯୋଉ କହୁଛନ୍ତି ଯୋଉ ମାର୍ ଦଉଛନ୍ତି ସେଠୁ ସେ ମାନେ ସେ ଯୋଉ ଜୀବଜନ୍ତୁ ବହୁତ କଷ ମାରିବା କଥା ସେମାନଙ୍କୁ ଆଉ ଜଙ୍ଗଲ ଫସଲ ବହୁତ ତୁ ମା ନଷ୍ଟ କରିଦଉଛନ୍ତି।
ଫସଲ ନଷ୍ଟ କରିଛନ୍ତି ଦେଖନ୍ତୁ ଏଇଟା ବି ଗୋଟେ କହିବା କଥା ଗୋ ଟେ ଚାଷୀ ଟେ ବର୍ଷ ସାରା ଆ ଚାଷ
ଆଉ ଜମି କି ଚାଷ ଯୋଉ ଉପଯୋଗୀ କରୁଛି ବର୍ଷ ରେ ଚାଷ କରୁଛି। ତାପରେ ରୁଆ କରୁଛି ଧାନ ବୁଣୁଛନ୍ତି ଧାନ ବୁଣିବା ପରେ ତାକୁ ଓପାରିକି ରୁଆ ପୋତା କରୁଛନ୍ତି। ତାପରେ ଧାନ ବଡ଼ ହବା ଯାଇକେ ତାକୁ ଯତ୍ନ ନେଉଛନ୍ତି ଧାନ ଫଳିବା ପରେ ତାକୁ ପୁଣି କାଟି ବିକୁଛନ୍ତି ତା ମଧ୍ୟରେ କଉ ଜୀବଜନ୍ତୁ
ଥା ବୁସୁଚି ଆପଣ ବହୁତ୍ ବା ମାନେ କଷ୍ଟ ହଉଥିବ କେତେ କଷ୍ଟ କଷ୍ଟରେ କରିଥିବେ ସେ ଆସିବେ।
ଦେଖନ୍ତୁ କିନ୍ତୁ ଯଦି ତାଙ୍କୁ ଏମତି କ କଷ୍ଟ ହଉଛି ବୋଲି ସେ ଏମିତି କରୁଛନ୍ତି। ତଥାବି ଏଇଟା କରିବାଟା ଭୁଲ୍। କାହିଁକି ନା ବନ୍ୟ ଜୀବଜନ୍ତୁ ଆ ଆ ଆୟତ ଅନୁସାରେ ତାହା କରିବା ଅନୁଚିତ୍ ଆପଣଙ୍କୁ ତାହା କଲେ ଜେଲ୍ ହେଇପାରେ। ତେଣୁ ଆ ତାହା କରିବା ଅନୁଚିତ୍। ତଥାପି ଲୋକମାନଙ୍କର ଯେହେତୁ କଷ୍ଟ ହଉଛି ସେମାନେ କିଛି ନକରି ପାଇ ଏହା କରୁଛନ୍ତି।
ଆଜ୍ଞା ସେ ଯୋଉ କହୁଛନ୍ତି ମୁଁ ବୁଝୁଛି ଆପଣଙ୍କୁ ବହୁତ୍ କଷ୍ଟ ହଉଛି। ଆଜ୍ଞା ମୋ ଟିକେ ଯିବାର ଥିବା ମାର୍କେଟ ଯିବାର ଅଛି। ଏବେ ମାମା କହୁଛନ୍ତି ମାର୍କେଟ ଯିବାର ଅଛି। ଟିକେ ଆମେ ବନ୍ଧୁ ପରେ କଥା ହେଲେ ହେବନି?
ଆଜ୍ଞା ଆଜ୍ଞା।
ଆଜ୍ଞା ବନ୍ଧୁ ନମସ୍କାର ରଖୁଛି ପରେ ଫାଙ୍କାହେଲେ କଲ୍ କରିବି।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା ବ
ବନ୍ଧୁ କଲ୍ କାଟିଦିଅନ୍ତୁ।
ବନ୍ଧୁ ଟିକେ ରୁହନ୍ତୁ କଲ୍ କାଟୁଛି।
ଆଜ୍ଞା ବନ୍ଧୁ।
ଟିକେ ବନ୍ଧୁ କଲ୍ କାଟୁଛି ଆପଣ ରୁହନ୍ତୁ ଭାଇ ଟିକେ ଡ଼ାକୁଛି ଆପଣଙ୍କୁ କଲ୍ କାଟିଚି।
ବନ୍ଧୁ। କାରିଆ ଅପ୍ ରେ ଗପୁଛନା କଉଠି ବନ୍ଧୁ